ହ୍ୟାଲୋ ।
ହଁ ହ୍ୟାଲୋ ।
ହଁ କଣ କରୁଛ?
ମୁଁ ବସିଛି ଆଉ ଆଉ ଭଲ ଅଛନ୍ତି?
ଭଲ ଅଛି ।
ଆପଣ କଣ କରୁଥିଲେ?
ମୁଁ ଏଇ ବସିଛି ଗରମ ହଉଛି ନା ଏଇ ଟିକେ ଛାତ ଉପରେ ବସିଛି ଆଉ ।
ଆଜି ବର୍ଷା ହେଇନି କି ସେପଟେ?
ନା ନା ବର୍ଷା ହେଇନି ଗରମ ହଉଛି ନା ବହୁତ ଗୁଳୁ ଗୁଳି ହଉଛି । ବର୍ଷା ହେଇନି ଉଠେଇଥିଲା ଯେ କିନ୍ତୁ ହେଲାନି ।
ଆମର ଆଜି କିନ୍ତୁ ବହୁତ ବର୍ଷ ହେଇଛି ଏପଟେ ।
ନାଇଁ ଆମ ଏପଟେ ହେଇନି ।
ସକାଳୁ ଟିକେ ଗୁଳୁଗୁଳି ହଉଥିଲା ଏବେ ପୁରା ଜୋରରେ ବର୍ଷା ହେଇକି ଗଲା ଏବେ ଛାଡିଗଲାଣି ବର୍ଷା । ଆଉ ରଜରେ ରଜରେ ବୁଲାବୁଲି କଲେ?
ହଁ ରଜରେ ବୁଲାବୁଲି ଟିକେ ଜୋରେ ହେଇଯାଇଛି ।
ଆଉ ପୁରୀ ଫୁରୀ ଯାଇଛନ୍ତି ନା ନାଇ ବୁଲିବାକୁ?
ହଁ ଯାଇଥିଲୁ ପୁରୀ ଏଇ ରଜ ସେକେଣ୍ଡ ଦିନ ସଂକ୍ରାନ୍ତି ଥିଲା ନା ଟିକେ ଯାଇଥିଲୁ ପୁରୀ । ପୁରୀ କୋଣାର୍କ ଚନ୍ଦ୍ରଭାଗା ଟିକେ ପୁରୀ ସମୁଦ୍ର କୂଳରେ ଟିକେ ବୁଲିଲୁ ବୁଲାବୁଲି କଲୁ ଯୋଉ । ଗରମ ହଉଚି ସମୁଦ୍ର କୂଳରେ ଟିକେ ଲହଡି ଭାଙ୍ଗିଲୁ ।
ବଢିଆ ଲାଗିବ ।
ଜଗନ୍ନାଥଙ୍କ ଦର୍ଶନ କଲୁ ପ୍ରସାଦ ଖାଇଲୁ ଆଉ ମଜା ମସ୍ତି କରିକି ଆସିଲୁ । ତା ପରଦିନ ଭାବିଥିଲୁ କି ଏମିତିିକେ ତାରିଣୀ ମନ୍ଦିର ଯିବୁ ବୋଲି । ଅ କିନ୍ତୁ ସେଦିନ ତ ଟିକେ ବର୍ଷା ଇଏ ହେଲା ଯାଇ। ପାରିଲୁନି ଭାବିଛୁ ୟା ଭିତରେ ଟିକେ ଯିବୁ ।
ତାରିଣୀ ଘଟଗାଁ ରେ ବଢିଆ ବଢିଆ ପୁରା ଜାଗା ଅଛି ବୁଲିବାକୁ କେଉଁଝର ରେ।
ହଁ ଭଲ ଜାଗା ଅଛି ।
ଆମେ ଯାଇଥିଲୁ ଘଟଗାଁ ତାରିଣୀ ତାପରେ ଗତରେ ହଉଚ ଆମର ନାଇଁ ଗୋଟେ ସେଟା କଣ କି ଡ୍ୟାମ ଗୋଟେ ଅଛି ଗୁଣ୍ଡିଚାଘାଗି। ସେଇଟା ଯାଇଥିଲୁ ଆଉ ଗୋଟେ ବଡ ଘାଗରା ସାନ ଘାଗରା ଅଛି ସେଟା ବଢିଆ ଲାଗିବ ସେଠି । ଛୁଆଙ୍କ ମାନଙ୍କ ପାଇଁ ଚିଲଡ୍ରେନ୍ସ ପାର୍କ ଅଛି ଆଉ ଉପରେ ଡିଅର ପାର୍କ ଅଛି ବଢିଆ ଜାଗା । ଆପଣ ନିଶ୍ଚିତ ଯିବେ ବୁଲିବାକୁ ଯାହାହେଲେ ବି ।
ଟ କଣ ଗରମ ହଉଛି ନା ସେ ସାନଘାଗାରେ ଯଉ ଝରଣା ମାନ ଅଛି ଠିକ ସେଠି ପୁରା। ଏଞ୍ଜୟ୍ କରିବା ପାଇଁ ବହୁତ ଭଲ ଲାଗିବ ନା ଗାଧା ଗୁଧି କରିକି ଟିକେ ମଜା ମସ୍ । ଭଲ ଲାଗିବ ବହୁତ।
ସେଠି ପୁଣି ଗୋଟେ ଗୋଲାପ ଗାର୍ଡେନ ଗୋଟେ ଅଛି ମାନେ ଏମତି ପାଣି ଟା ଝରିକି ଆସିଛି। ଆମେ ଯାଇଥିଲୁ। ଆ ସାତ ଆଠ ବର୍ଷ ପୂର୍ବେ ଯେତେବେଳେ ଗାଡି କରି ଗୋଟେ ଯାଇଥିବ ସମସ୍ତେ ଫ୍ୟାମିଲି। ଆ ସେଠି ରହିଥିଲୁ ହୋଟେଲ ନେଇକି ପୁରା କଲୁ ରାତି ଏଗାର ଗୋଟେ ଦିନ ରାତି ଚବିଶ ତାରିଖ ରାତିରେ ବାହାରିଲୁ ଡିସେମ୍ବର ଚବିଶ ରାତିରେ ଗଲୁ ଗାଡି ରାସ୍ତା ସାରା ଗଲୁ ଗାଡିରେ ଯାଇକି ପହଞ୍ଚିଲୁ ଭୋର ଚାରିଟାରେ। ସେଠୁ ଟିକେ ଚା ଟିକେ ମାରିଦେଲେ ବଢିଆ ଚା ସେଠି ବନାନ୍ତି। ଚା ସେଠୁ ପିଇ ଦେଇେଇକି ଗଲୁ ଗୋଟେ ହୋଟେଲ ରେ ଗାଧା ଗାଧି କଲୁ। ଗାଧେଇ ତାପରେ ମାଆଙ୍କ ଦର୍ଶନ ପୁରା ଭୋଉରୁ କଲୁ ଯିଉ ଡାଲା ଧରିକି ନଡିଆ ଡାଲା। ପୁରା ଭଗବାନଙ୍କୁ ପୁରା ଦର୍ଶ ଶନ ହେଲା ଭଲସେ ତାପରେ ସେଠୁ ଆସିଲୁ ଖାଇ ପିଇକି ଟିକେ ଗଲୁ ଗୁଣ୍ଡିଚାଗାକି ଗଲୁ। ବଡ ଘାଗରା ସାନ ଘାଗରା ଗଲୁ ପୁଣି ଯାଇକି ଆହୁରି ଗୋଟେ କି ଗୋଟେ କଣ ସେ ଜାଗା ଟା ନାଁ ମନେ ପଡୁନି। ସେଟା ବି ବଢିଆ ଜାଗା ଟା ତ ଦେଖିଲୁ ତାପରେ ଯାଇକି ଫେରିଲୁ। ଆ ତାର ଦିନ ଯାଇକି ଫେରିଲୁ ମାନେ ଚବିଶ ପଚିଶ ଛବିଶ ବଢିଆ ମଜା ଲାଗିଲା। ହଁ ମା ମାଙ୍କର ବି ଆମେ ବହୁତ ଇଚ୍ଛା ଥିଲା ଯିବାକୁ କିନ୍ତୁ ଆମେ ଯାଇ ପାରିନଥିଲୁ। ପୁରା ଯାଇକି ବଡ ହେଲା ପରେ ଯାଇକି କଲୁ।
ଆମେ ବି ଥରେ ଯାଇ ଯାଇଥିଲୁ ସେଠି ଯୋଉ ଇଏ ହୁଏନି ନା ପଣା ସଂକ୍ରାନ୍ତିରେ ଯୋଉ ମାଙ୍କର ଯୋଉ ଜନ୍ମଦିନ ଥାଏ ନା। ମେଳା ହୁଏ ଆମେ ଯାଇ ଥିଲୁ ଗୋଟେ ବର୍ଷ ସେଠି ଉ ମାନେ ବସ ଗଲୁ ଏଠି ବାବା, ମାମା, ମୁଁ, ମୋ ଭଉଣୀ। ଚାରି ଜଣ ଯାଇଥିଲୁ ସେଠି ଗୋ ଟେ ସେଇଦିନ ମେଳା ଦିନ ବହୁତ ବୁଲାବୁଲି କଲୁ ରହିଲୁ ବି ଗୋଟେ ଦିନ। ତାପରେ ସେଠି ଭଲ ଘୋଡା ନାଚ ହୁଏ ପା